ହ୍ୟାଲୋ
ହ୍ୟାଲୋ ହଁ ହଁ ଭାଇ କୋଉଠି ଅଛ ଘରେ କଣ ଖାଇ ପିଇ ସାରିଲାଣି
ହଁ ଆଉ ସବୁ ଠିକଠାକ୍ ଅଛି ଆଉ ଦେହ ପାହ
ଭଲ ଅଛି
ଦେହ ଭଲ ଅଛି ହଁ ହଁ
ଆଉ କ
ଆଉ ମୁଁ ତ ସେଇଆ ଆଉ
ଆଉ କୁଆଡେ ଯାଇିଥିଲେ ବୁଲାବୁଲି କରିଵାକୁ
କାଇଦିନୁ ହଉଛି ଏବେ ତ କାମ କରିଦୁନୁ
ଆଜ୍ଞା
ଆଜି ଯାଇନୁ କୁଆଡେ ବୁଲା ବୁଲି କରିବାକୁ
କଣ୍ କାମ କି କାମ ହଉଛି
ଆଜି ମାର୍ବଲ କାମ ହଉଥିଲା
ହଁ ତା ଭିତେରେ କଣ କଣ କଲ କାମ?
ହେ ସକାଳୁ ଗନୁ ତାଙ୍କ ଘରକୁ ତାପରେ ତାଙ୍କ ଘରେ କାମ କନୁ କାମ କରି କରି ହେଇଗଲା ଦଶଟା ଭଳିଆ ତା ତାପରେ ଫେରେ ସେଠି କେତେଳେ ଥିଲା କେତେ ଗୁରେ କଟିଂ ସେଗୁଡ଼ା କାମ କରିଲା ବେଳକୁ ସେଗୁରା ସଲାଳୁ ହେଇଗଲା ଗୋଟିଏ ତାପରେ ଗୋ ଟେରେ ଘରକୁ ଯାଇ ଖାଇକି ଆସିକି
ଆଜ୍ଞା।
ଫେରେ ତାଙ୍କ ଘର ପକା ଭାଙ୍ଗିଲୁ ଆ ଭାଙ୍ଗି ଭାଙ୍ଗି କି ଟାଇମ ଲାଗିଗଲା ବହୁତ ସମୟ। କିନ୍ତୁ ମେସିନି ଦି ତିନିଟା ଆଣିଥିଲୁ ତଥାପି ସେ ମେସିନି ବି କାମ ଦେଲାନି ଲାଷ୍ଟରୁ ହାତ ତରେ ବାଡେଇନୁ। ଭାଙ୍ଗୁଛୁ ହଁ ଏପର୍ଯ୍ୟନ୍ତ ବି ସରିନେ ସେ ଦାଦା ଭାଙ୍ଗୁଛନ୍ତି ଆଉ।
ଆଉ ଅ ଆଉ ଯୋଉ ଟାଇଲି ତା ଚାରିପଟ ହଉଛି ଭାଇ ଦଉଥିଲେ ଆଉ ଏପର୍ଯ୍ୟନ୍ତ ବି ଆଜି ଆଜିସରିନେ ଫେର କାଲି କାମ ହବ ଆଉ ହଁ। ଆଉ ଆଉ ଜିମ୍ ଫିମ, ଜିମ୍ ଫିମ ଆଜି ଗଲ ନାଁ।
ନା ଆଜି ଯାଇନି ଭାବୁଥିଲି ଯିବି ବୋଲି ସନ୍ଧ୍ୟାବେଳେ।
ହଁ ଆଜ୍ଞା।
ଯାଇଥାନ୍ତି ଯାଇପାରିନି ଆଉ କାଲି ଯିବି ଆଉ।
ଅୟା
ଆଞା ମୁଁ କହୁଥିଲି କି ଆଉ କଣ କହୁଚନ୍ତି କୁହନ୍ତୁ।
ଆମେ କହୁଚୁକିତମ ପାଖରେ କଣ ସାଉଣ୍ଡ ସୁବୁ ସେଠୁ ଟିକିଏଉଠି ଆଉ କଉଠି କଥା ହୁଅନ୍ତୁ।
ଆଜ୍ଞା।
ହଁ କ୍ଲିୟର ଶୁଭୁନି ନା ଆମକୁ ଫେର କଥା ହେଲେ ଫେର କ୍ଲିୟର ଶୁଭିଲେ ତ ଆମେ ଏବେ ତମ ହାଲଚାଲ ସମ କିଛି ଜାଣିପାରିବୁ। ଆଜ୍ଞା।
ହୁଁ ଆଉ କଣ ତମେ କୁଆଡେ ଯାଇଥାନ୍ତ ବା କାଲି।
ଏଇ କହୁଥିଲେ କଣ ଯିବା ଗୋପାଳପୁର ଆଡେ ଆଉ କାମ କରିବାକୁ। ସେ ଗାଁ ସେପଟ ପଛ ସାଇକି ଯିବାକୁ ଆଉ କାମ କରିବାକୁ ଆଉ।
ଅହଁ ଆଉ ତମ କଣ ବୁଲିବାକୁ କୁଆଡେ ଗୋଟେ କାଲି ଯାଇଥାନ୍ତା କଣ?
ହଁ ବୁଲିବା କହୁଥନି କିନ୍ତୁ ପାଗ ଠିକ୍ ରହୁନି ପାଗ ଆଜି ସାଙ୍ଗେ ସାଙ୍ଗେ ବର୍ଷା ପକେଇଦେଲା। ଯିମି ବାହାରି ବାହାରଥିନି ଯିବାକୁ କିନ୍ତୁ ବର୍ଷାପକେଇଲା ସାଙ୍ଗେ ସାଙ୍ଗେ। କଣ କରମି ବାଧ୍ୟ ହେଇକି ରହିବାକୁ ପଇଲା।
ଅଁ ଆପଣଙ୍କ ର ଯୋଉ, ଯୋଉ ଆପଣ ଯୋଉ ଯାଇଥିଲେ ଯୋଉ ଆପଣ କଲିକତା ଆପଣ ଯାଇଥିଲେ ସେଠି କଣ କଣ କଲେ?
ସେଠି ବହୁତ ମଜାମସ୍ତି ନାଗିଲା ସେଠି ଆମୋ
ଏ ଓଡ଼ିଆ ଢଙ୍ଗ ଭଳିଆ ନାହିଁ। ସେଠି ସବୁ ବଙ୍ଗଳା ଖା ହଁ ହଁ। ଖାଇବା ସବୁ ଯେତିୀୟ ସବୁ ଆଇଟମ୍ ଦାମୀ କିନ୍ତୁ କ ପଡ଼ା ପ୍ୟାଣ୍ଟ ସାର୍ଟ ଏଗୁଡ଼ା ଟିକିଏ କମ୍ ଦାମୀ।
ଆଜ୍ଞା
ହଁ ଆଜ୍ଞା ଆଉ ସେଠି ମେଳା ମେଳା ସବୁ ବାର ମାସରେ ପୁରା ଚାଲୁ।
ଆଜ୍ଞା
ଆଉ ପୂଜା ପର୍ବ ବି ଚାଲୁ ସେଠି ଦାଦା ହଁ ସେଠି ଦାଦା ଘର ସେଠି ରହିକି ବୁଲାବୁଲି କରନୁ ଆଉ ହଁ। ଆ ତମେ କୁହ?
ମୁଁ କଣ କହିବି ମୁଁ ସକାଳୁ ସେଇ ଶୋଇଥିଲି ଉଠିଲି ଉଠିକି ତାପରେ ଗଲି ବ୍ରସ୍ କ ବ୍ରେକ ଫାଷ୍ଟ କଲି ତା ପରେ ଟିକେ ଲାଟ୍ରନ୍ ଟିକେ ଗଲି ତାପରେ ତାପରେ ଟିକେ ଜଲିଖିଆ ଫଳିଖିଆ ଟିକେ ଖାଇଲି ଖାଇ ପିଇକି ଖାଇକି ଗଲି ଆମ ଘର ଟା ଯୋଉ ଯେତିକି ଥିଲା ଯୋଉ ଆମର ନିହଁ ତଡା ହେଇ ଥିଲା ସେ ତାପରେ ପଥର ବସିଥିଲା ଯେତିକ ସେଠି ଆଉ କଣ କଲୁ ନା ବାଲି ଦଶ ପନ୍ଦର ଟ୍ରକ ଭଳିଆ ପକେଇଦଲୁ। ପକାଇସାଇଲା ପରେ ପକାଇସାଇଲା ପରେ ମା ସେପଟ ସାଇଡ ରୁମ ଟାରେ ଦଶ ପନ୍ଦର ଟ୍ରକ ଭଳିଆ ପକେଇଦଲୁ। ପକାଇ ସାରିଲା ପରେ ତାପରେ ଟିକେ ଇଟିଲି ଗୁଗୁନି ଖାଇଥିଲି। ହୁଁ ଇଟିଲି ଗୁଗୁନି ଟିକେ ଖାଇଥିଲୁ, ଇଟିଲି ଗୁଗୁନି ଟିକେ ଖାଇସାରିଲା ପରେ ବୁଝିଲ ତାପରେ ଫୁଣି ଉଠିଲି ଫୁଣି ଟିକେ ତାପରେ ମାଟି ବାଡି ପକେଇଲି ପକେଇ ଶାରିକି ଖରା ବେଳକୁ ତାପରେ ଯାଇଥିଲୁ ଜାରକା ଆଡେ ବି ଯାଇଥିଲୁ। ଟିକେ ପ୍ରୋଟିନ୍ ପ୍ରୋଟିନ୍ ଟିକେ ଲୁ ଓଟସ ଆଣିଲୁ ମୁଇ ସବୁ ଆସିଲୁ ତାପରେ ତାପରେ ଆମେ ସାଡେ ଗୋଟେ ବାହାଘରିଆ ଯିବାର ଥିଲା ତ ବାହାଘରିଆ ଯାଇଥିଲୁ। ଉ ଖାଇଲୁ ଭାତ ଡାଲି ଆଉ ଚିକେନ ଆଉ ଉଁ ଅଣ୍ଡାର ଅଣ୍ଡା ଚପ ଆଉ ମଟନ୍ ଚକୁଳି ଏଇ ଭଳିଆ ସବୁ ଖାଇବା ପିଇବା କରିଥିଲେ। ପୁରା ପକଡା ଫକଡା କରିଥିଲେ ଖାଇ ପିକି ଆମେ ଆସିଲୁ। ବୁଝିଲେ?
ଆଜ୍ଞା
ଆଜ୍ଞା। ଆଉ ଆପଣ କ କୁହନ୍ତୁ ଆଉ ଗୋଟେ କଣ ପାବ କହୁନାହାନ୍ତି
ହଁ ହଁ ଆମେ ସକାଳେ ଉଠିନୁ ଘନୁ ବିଲୁକୁ ବିଲୁରୁ କଲରା ତୋଳୁନୁ ତୋଳିକି ସେଠୁ ଧୁୋଇ ଧାଇ ହେଇକି ଆସିନୁ ତାପରେ ହଁ ତାପରେ କାମ କଥା ପଚାରୁନୁ କାମ କଥା ପଚାରିକି ତାପରେ ଗନୁ ଟିକେ ମଟନ ଆଣିବାକୁ ମଟନ ହଁ ମ ଟନ ଆଣିକି ତାପରେ ଗନୁ ମୋ ଭାଇ ଆଇଁଷ ଖାଉନା କି ସେଇଥିପାଇଁ ପନିରି ଆନୁ ତାପରେ ମୁଁ ଅଣ୍ଡା ଦିଟା ପାସ୍ଟା ନେନି ତାପରେ ସେଇଠୁ ମସ୍ଲା ଫସ୍ଲା ନେଇକି ଘରକୁ ଆସିନୁ ତାପରେ ମୁଁ ଖାଇକି ଗନି କାମ କରିବାକୁ ହଁ ତାପରେ ତ ଚାର୍ଟା ବେଳେ କାମ ସଇଲା ମୁଁ ଗାଧେଇ ଗୁଧେଇକି ବାହାର୍ଚି ବର୍ଷା ପକେଇଲା ହାରି ମୁ ଭାରିିମି ଆଉ ତାପରେ ଯୋଉ ଦାଦା ସିଏ ବାହାରିକି ପଲେ କଣ ଭୋଜିିକି ତାମା ତାଙ୍କ ମା କହୁଥିଲେ ଆମକୁ କ ଆମେ ତାଙ୍କ ସାଙ୍ଗେ ଯାଇଙ୍କି ଭୋଜିିକି ଯିବାକୁ ଡାକୁଛୁ କହୁଥିଲେ କିନ୍ତୁ ଆମର ଆଗ୍ରହ ନଥିଲା ହେଇଥି ପାଇଁ ଆମେ ମନା ହଁ ସିଏ ତାଙ୍କ ମା କହୁଥିଲେ କହୁଥିଲେ ମଟନ ହେଇଚି ଚିକେନେ ନେଇଚି ଏ ପାଖେରେ ହଁ କଳା ମୁ କହିନି ନା ଆମର ଇଛା ହେଉନେଇ ତାପରେ ଭାଇ ଜଣେ ସେବି ପଚାରୁଥିଲେ କୁଆଖିଆ ଯିବ ମୁ ମୁଁ ନେଇକି ଯିମି ଯିମି ମତେ ଅଣ୍ଡା ରୋଲ ଗୋଟେ ଦବୁ ମୁଁ ମନା କରଦେନି ତାପରେ ଫେରେ ପଛରେ ପଚାର୍ଲେ କୁଆଖିଆ ଯିବାର ଅଛି କି ନାହି ମୁଁ କହିନି ନା ମୋର୍ ଯିବାର୍ ନାହିଁ ତାପରେ ପଲେ ଆଉ ଏତିକି ଆଉ ତାପରେ ଆମ ଗାଁ ଛୁଆ ଟେ ସାଙ୍ଗେରେ ଫୋନ୍ କଥ୍ କରିକି ତା ସାଙ୍ଗେରେ କଥା ହେଉଥୁନୁ ତାପରେ ଗନୁ ଦୋକାନୁକୁ ବିସ୍କୁଟୁ, କୁର୍କୁରି ଘରିଆ ଖାଇନୁ ଖାଇକି ଟିକେ ସମ୍ ଫିଲ୍ମୀ ଦେଖିନୁ ଫିଲ୍ମୀ ଦେଖିକି ହେଇ ତମେ ଫୋନ କଲ ଆଉ।
ଉ ହୁ। କ ଭାଟ୍ ଙ୍କ ଗୋଟେ ଗପ ଫପ କହୁନାହାନ୍ତି ଆପଣ।
ଗପ ତ ମୋର ମନେ ନାହିଁ ତଥାପି କହିଦଉଛି ଆଗ କାଳର ଭୂତ।
ଆଇରା ଆଜ୍ଞା କୁହନ୍ତୁ ଆଛା ଆଉ ଦେହ ପା ଭଲ ଅଛି ନା? ଆଉ କଣ ଖରାବେଳେ ଖା ଆଜି ଖରାବେଳେ ଙ୍କ ଖାଇଥିଲ?
ଖରା ବେଳେ ମଟନ ଆଉ ପନିର୍ ତକାରୀ। ଆଉ ଭାତ, ଡାଲି ଆଉ ଆଳୁ ଭତା।
ଆଜ୍ଞା ଆଉ ମୁଁ ଧନ ଙ୍କ ଖାଇଥିଲା ରାତିରେ?
ରାତିରେ କଣ ଖାଇବିମୁ?
ଆଜ୍ଞା।
ଆଁ। ରାତିରେ ତ ଅଣ୍ଡା ଖାଇମୁ ଆଉ ଇଏ କ୍ଷୀର। ଆଉ ରୁଟି ଆଉ ତା ସାଙ୍ଗେ ଡାଲ୍ମା ଫାଲ୍ମା ଆଉ
ମୋ ଗୁଗୁ ଙ୍କ କର୍ଚି?
ଏବେ ଆମେ ବୁଲିଚୁ ଘର ଆଗେରେ।
ଆପଣ ଗୋଟେ ଗପ କହୁନାହାନ୍ତି?
ଗପ କହିମି ଭୂତ ଗପ କହିମି?
ଆଜ୍ଞା କୁହନ୍ତୁ।
ହଁ କହୁଚି ଆଗର ବହୁତ୍ ଆଗର ଦିନେ ଆମ ଗାଁ ର ଗୋଟେ ଛୁଆଟେ ବାହାରେ ଥିଲା ତା ପର ଦିନ ସେ ବମ୍ବେ ଯିବାର ଥିଲା
ଆଜ୍ଞା।
ହଁ ଆମ ଠାକୁରଙ୍କ କତି ମନ୍ଦିର କତିରେ ଜଣେ ଲଗେଇଥିଲେ ଆଖୁ ଗଛ ଆଖୁ ଖାଇବାକୁ ଆମର ବହୁତୁ ଆଗ୍ରହ ହଉଥିଲା ଆଗ୍ରହ ହଉଥିଲା ସେଇ ଆଗ୍ରହ ପାଇଁ ସେଇ ଆଗ୍ରହ ପାଇଁ ଆମେ ଯାଇଥିଲୁ ଛଅ ଜଣ ଖୁ ଖାଇବାକୁ ହଁ ଆଖୁ ଭାଙ୍ଗି ଦେଇଚୁ ଭାଙ୍ଗି ହଁ ଭାଙ୍ଗି ସାରିଲା ପରେ ଆଖୁକୁ ଧରିଚୁ
ଆଜ୍ଞା।
ଆଖୁକୁ ଧରିକି ଆ- ଧଉଚୁ କୋତରା ଥିଲା ହେଇତିପାଇଁ ଧୋଇନୁ ତାପରେ ମନ୍ଦିର ପଛୁ ପଟୁକୁ ଗନୁ ଛଅ ଜଣ।
ଆଜ୍ଞା।
ହଁ- ଆ ମୁଁ ମୋ ଭାଇ ଆଉ ହଉଚି ଯଉ ବମ୍ବେ ଯିବାର ଥିଲେ ସିଏ ଜଣେ ଏ ଆଉ ହଜି ଗାଁ ର ଦିଟା ଗ -ଭାଇ ଆଉ ଜଣେ ଏପଟ ସାଇଟ୍ ର ଗାଁର ଭାଇ ଏମାନେ ମିଶିକି ଜଣ ଆମେ ଯାଇଥିଲୁ ଛୋଟ ଦିନୁ ଆମେ ତିନି ଜଣ ଆଉ ବଡ ଛୁଆ ତିନି ଜଣ ଥିଲେ। ଯିଏ ବମ୍ବେ ଯିବାର ଥିଲା ଯଉ ଛୁଆ ଟା ତାଙ୍କର ଚପଲ୍ ଟା ହଜି ଗଲା। ସିଏ ବହୁତୁ ଟେନସନ୍ ମାନେ ବହୁତୁ ଇଏ ହେଇଗଲେ।
ଆଜ୍ଞା।
ଡରି ଗଲେ କାହିଁକିନା ସେଇ ପାଁ- କିଛି ଦିନି ହେଲାଣି ତାଙ୍କ ହଉଚି ଦାଦାଙ୍କର ବାହାଘର ହେଇଥିଲା ସେଟା ତାଙ୍କ୍ ଙ୍କର ଚପଲ ନଥିଲା ତାଙ୍କ ଖୁଡିଙ୍କର ଚପଲ୍ ଥିଲା ନୂଆ ଚପଲ୍ ଚପଲ ହଜିଗଲେ ଘରେ ଗଲେ ଗାଳି ଶୁଣିବେ ସେଇଥିପାଇଁ ସେ ଟେନସନ୍ ହେଇଗଲେ ବହୁତୁ ହଁ ଡରି ଗଲେ ତାପରେ ଆମେ ଖୋଜି ସେଇଠି ଖୋଜିବା ଭିତରେ ଆମେ ଦେଖିନୁ ମନ୍ଦିର ଆଗରେ ଗୋଟେ କୁଅଁଟେ ଥିଲା କୂଅ ଉପରେ ଜଣେ ଲୋକଟି ଠିଆ ହେଇଥିଲେ।
ଆଜ୍ଞା।
ନଇଁ ଥିଲେ କୂଅ ଭିତରକୁ ଅନଉଥିଲେ ତାପରେ ସିଏ ଯେତେବେଳେ ଆମକୁ କହିଲେ ଆମେ ଦେଖିନୁ ସମସ୍ତେ ସେ ଠିଆ ହେଇଚନ୍ତି
ହୁଁ।
ସେଇ ଟାଇମ୍ ରେ ଆମେ କିଛି ବି ସନ୍ଦେହ ନ କରିକି ଆମେ ଆମ ଚପଲ ଖୋଜିବା ବ୍ୟସ୍ତ ଚପଲ ପାଇଲା ପରେ ଆମେ ଦେଖିଲା ବେଳୁ ସେ ଲୋକ ନାହିଁ। ଏକାଥରେ ଗାୟେବ୍। ଆମେ ସେଠୁ ଛାନିଆରେ ଚପଲ ପିନ୍ଧିକି ଆମେ ଯୋଉ ତିନି ଜଣ ଛୋଟ ଥିଲୁ ଆଗରେ ଗନୁ ଆଉ ତିନି ଜଣ ଯୋଉ ପଛୁ ବଡ ଥିଲେ ପଛରେ ଗଲେ।
ଧୀରେ ଧରେ ଜୋସ ଜୋସ ଆମେ ଚାଲି ଚାଲି
ଆଜ୍ଞା।
ଆସିନୁ ଦାଦା ହାରଙ୍କର ମାଟି କତି ସେଠି ଆଖୁ ଫାଖୁ କାଧେଇକି ଦୌଡି ଦାଡିକି ଗନୁ ଗୋଡ ହାତ ଧୋଇକି ବସ ଗନୁ ଚୁପଚାପ୍ ସେଠି ଜଣେ ଦେଇ ବସିଥିଲେ କହିଲେ କଣ ହେଲା ଆମେ ଏ ସବୁ କହିଦେନୁ ଯୋଉଠୁ ସିଏ କହିଲେ ରାତିରେ କାହିଁ ଯାଉଥିଲ। ତାପରେ ଏମତି ପାଟି କଲେ ଆମେ ବସିନୁ ଆଉ ଗୋଟେ ଛୁଆଟେ ବରା ଆଣିଲେ ତାର ବରା ଖାଇକି ଏମିତି ଗ ପା ଗପ ଗପିନୁ ଆଉ ସେତେବେଳ ସେ ଯୁଗ ହେଲାଣି ଦି ହଜାର ଦ ହଉଛି ଅଠର ନା ନା। ଏକୋଇଶି ବାଇଶି ବର୍ଷ ର। ସେ ଟାଇମ କରୁଣା ଥିଲା। କରୋନା ଥିଲା ସେଇ ଟାଇମ ରେ ଆମେ ସେଇ ଇଏ ହେଇଥିଲା। ହଁ ଆଉ ଥରେ ହଉଛି ମୁଁ ବିଡିଓ ବନଉଥିନି। ଗାଁ ର ଦିଟା ଛୁଆ ମତେ ଡାକିଲେ କି ତି ବାରଟାରେ ଆସ ବ୍ଲଗ ବନେଇବା ଭିଡିଓ ବନେଇବା।